ଆ ପ୍ରଣାମ।
ଆପଣ କଣ କରୁଥିଲେ?
ଏଇ ସକାଳ କାମ ଟିକେ ଚେଲିଛି। ଘର ଦ୍ବାର ଟିକେ ଓଳେଇଲିି ତାପରେ ଏଇ ପିଲାମାନଙ୍କୁ ଟିକେ ଉଠିକି ସବୁ ଦାନ୍ତ ଫାନ୍ତ ଘଷେଇଲି। ଆଉ ଗାଈଗୋରୁ ଟିକେ ଅଛନ୍ତି ତାଙ୍କ କାମ କଲି ଗୁହାଳ ଗୋବର ପୋଛା ପୋଛି କରି ଗାଈଙ୍କୁ ଖାଇବାକୁ ଦେଲି, ଖାଇବାକୁ ଦେଇକି ଆସିକି ଟିକେ ବସିଚି ଆଉ।
ହଁ ଆପଣଙ୍କ ନିତ୍ୟ କର୍ମ ସବୁ ସରିଯାଇଚି ନାଇଁ।
ହଁ ସରିଲାଣି ଟିକେ ଗାଧୁଆ ପାଧୁଆ କରିକି ଠାକୁର ପୂଜା ହବ। ଆଉ ସକାଳର କାମ ସବୁ ସରିଲାଣି।
ଆଚ୍ଛା। ଏ କୁଡିଆ ଲୋକ ଆଉ ସବୁ କରି କାରିକି ଟିକେ ଇଏ ଗଲା ବେଳକୁ ଡେରି ହଉଥିବ ଆଉ। ଆଉ ଆପଣଙ୍କ ଶଶୁର ଦୋକାନ ବାହାରି ଗଲେଣି?
ହଁ ଶଶୁର ସ୍ୱାମୀ ସେ ସବୁ ଦୋକାନକୁ ପଳେଇଲେଣି।
ହଁ ଆପଣଙ୍କ ଶାଶୁ ଅଛନ୍ତି? ଓ ହଁ ଟିକେ ବୟସ ଅଛି ନା ଟିକେ ଅଧିକ ବୃଦ୍ଧ ହେଇଗଲେଣି?
ନାଇଁ ଅଧିକ ବୃଦ୍ଧ ହେଲେଣି। ଏବେ ତ ଏଇ ସବୁ ଆଣ୍ଠୁ ଗଣ୍ଠି ପିଡା ହଉଚି ତାଙ୍କର। ଆଉ ସେ ଟିକେ ଉଠି ପାରୁନାହାନ୍ତି। ଏ ବେଶୀ ଚଲାବୁଲା କରୁନାହାଁନ୍ତି। ଅଳ୍ପ ଅଳ୍ପ କରୁଚନ୍ତି।
ହଁ ହଁ ଇତ ସମସ୍ତଙ୍କର ବୟସ ହେଲେ ସେ ଜିନିଷ ବାହାରୁଚି ଆଣ୍ଠୁ ଆଣ୍ଠି ଆଉ।
ହଁ।
ଆଉ? ବାଧବୀ ମୁଁ ଗୋଟେ କଥା ଜାଣିବାକୁ ଚାହୁଁଚି ତ ଆଉ ସେଥିଲାଗି ଫୋନ କଲି। ଆପଣଙ୍କ ଗାଁ ଗ୍ରାମରେ କୁଆଡେ ମା ତାରିଣୀଙ୍କ ମନ୍ଦିର ଅଛି? ଯୋଉଟା କି ପ୍ରତିିବର୍ଷ ଆପଣଙ୍କର କଣ ଯଜ୍ଞ ହୁଏ। ଆଉ ସେଇ ତାରିଣୀ ମାଙ୍କ ବିସ ୟରେ ଟିକେ କଣ କହିବେ କି।
ହଁ ଆମର ଯଜ୍ଞ ତ ଆମର ବହୁତ ପୁରାତନ ସେ ଯଜ୍ଞ ହେଲାଣି। ଆଉ ବହୁତ ଆଡୁ ଲୋକ ଆସନ୍ତି ଭକ୍ତ ସବୁ ମାଙ୍କର ଆସନ୍ତି। ଆମର ଏଠି ଏ ପୂବ ମାନେ ଯୋଉଦିନ ସଂ ସଂକ୍ରାନ୍ତି ତାରିଣୀ ମାଙ୍କର ଯୋଉ ପଣା ସଂକ୍ରାନ୍ତି ଆମର ଯୋଉଟା ସେ ସଂକ୍ରାନ୍ତି ପୂର୍ବଦିନ ଠାରୁ ପୂଜା ଆରମ୍ଭ ହୁଏ।
ଯୋଉଟା କି ଆମର ପଣା ସଂକ୍ରାନ୍ତି କହୁଚନ୍ତି ଆମ ଓଡିଆ ମାନଙ୍କ ନୂଆ ବର୍
ନୂଆ ବର୍ଷ ହ ତା ପୂର୍ବ ଦିନ ଆମର ଅଙ୍କୁୁର ର ରୋପଣ ହୁଏ ଆଉ ତାପ୍ ପରଦିନ ହଉଚି ଯଜ୍ଞ ପାଇଁ କଳସ ଯାତ୍ରା ସକାଳୁ ଆଠଟା ନଅଟା ଭିତ ଯାତ୍ରା ଆରମ୍ଭ ହୁଏ। ସରୁ ସରୁ ଆମର ବାରଟା ଗୋଟାଏ ଗୋଟେ ପାଖାପାଖି ହେଇଯାଏ। ହଁ କାରଣ ବହୁତ କ ମା ଙ୍କର ଭକ୍ତ ଅଉଛି କଳସ ଯାତ୍ରା ନିଅନ୍ତି।
ଆଜ୍ଞା।
ମିନିମମ ଯୋଉ ଆମର ଶହେ ଦେଢଶହ ସ୍ତ୍ରୀ ଲୋକ ଲୋକ ଝିଅ ପିଲା ଆଉ ପୁରୁଷ ଲୋକ ଏମିତି ସବୁ ନିଅନ୍ତି ହେଉଛି କଳସ।
ଆଜ୍ଞା।
ଆଉ ତାପରେ ଆସିକି ଗାଧୁଆ ବେଳେ ଅରୁଆ ଡାଲମା ଆଉ ଖଟା କ୍ଷୀରି ଏମିତି ହୁଏ। ଖାଇକି ଆସୁ ତାପରେ ଟିକେ ଘରେ ବିଶ୍ରାମ ନେଇକି ପୁଣି ସନ୍ଧ୍ୟାବେଳକୁ ଯାଉ ଯଜ୍ଞ ଆରମ୍ଭ ହୁଏ ଆଉ। ମାଙ୍କ କିନ୍ତୁ ବହୁତ ପ୍ରସିଦ୍ଧ ମା ଏଠି ଆମର। ବହୁତ ଆଡୁ ଲୋକ ଆସନ୍ତି ବଡ ଆକାର ହୁଏ। ହୁଁ ସନ୍ଧ୍ୟାବେଳେ ବି ଆମର କି ସଂକୀର୍ତ୍ତନ କୀର୍ତ୍ତନ ହୁଏ ଆଉ ଏଇ ଯେଉ ଗୀତ ସବୁ ବୋଲୁଛନ୍ତି ସଙ୍ଗୀତ ସମାରହ। ସେଗୁଡ଼ା ହୁଏ ଆଉ ଛୋଟ ଛୋଟ ପିଲାଙ୍କର ବି ନୃତ୍ୟ କରିବା ସ କରିଆ ପାଇଁ ଆସନ୍ତି।
ହଁ।
ହଁ।
ଯା ହଉ ମାନେ ବହୁତ ବଡ ଆକାରରେ ଆପଣଙ୍କ ଗ୍ରାମରେ ଯ ଯଦି ପାଳନ କରନ୍ତି ନାଇଁ ହଁ ମୁଁ ଟିକେ ଶୁଣିବାକୁ ପାଇଥିଲି ତ ମୁଁ ସେଥିଲାଗି ଚାହିଁଥିଲି ଯେମତି ବାନ୍ଧବୀଙ୍କୁ ପଚାରିଲେ ବାନ୍ଧବୀ ଭଲସେ ମାନେ କହିପାରିବେ ତାଙ୍କ ଗାଁରେ କଣ କେମିତି
ଏଠି କଳସ ଯାତ୍ରା ନିଏ ଆଉ ମୋ ସ୍ଵାମୀ ତ ତାଙ୍କର ପଳାନ୍ତି ମାଆଙ୍କ ପାଖକୁ ସିଏ କୋଉ ବର୍ଷ ରହିପାରନ୍ତିନି କାରଣ ସିଏ ଭୋରୁ ଓ ଯାଆନ୍ତି। ଆଉ ଆସୁ ଆସୁ ରାତି ଦଶଟା ଏଗାରଟା ହେଇଯାଏ। କାରଣ ମାଙ୍କ କତିରେ ତ ସେଦିନ ଭିଡ ଥାଏ ନା।
ହଁ ହଁ।
ଆଉ ମାଙ୍କର ଦିନ ସେଟା ସିଏ ପଳାନ୍ତି। ଆଉ ତେଣୁ କରେ ମୁଁ ଆମର ଏଠି ନିଅନ୍ତି ମୁଁ ମୋ ପୁଅ ଦେହ ଟିକେ ଖରାପ ଥିଲା।
ମତେ ଏଠି କିଛି ସ କିଛି ସ୍ତ୍ରୀ ଲୋକ ଆଉ ବୃଦ୍ଧ ଲୋକ ସେ କହିଲେ କି ମା ଏମତି ମାଙ୍କୁ ଯାହା ଡାକିବ ଯାହା ମାଗିବ ଦିଅନ୍ତି। ଆଉ ତେଣୁକରି ତୋ ପୁଅ ଦେହ ଭଲ ନାହିଁ ତୁ ମାନସିକ ରଖିକି କଳସ ଯାତ୍ରା କର ଦେଖିବୁ ତୋ ପୁଅ ଦେହ ଭଲ ହେଇଯିବ।
ହଁ ତ ଆପଣ ସେଟା କରିଥାନ୍ତି ଆଉ।
ହଁ, ମୁଁ ସେଇଠୁ ମାଆଙ୍କ କତିରେ ମାନସିକ କରିକି ସେଇ ବର୍ଷ ଅ, ମାନସିକ ପ୍ରଥମ ବର୍ଷ ମାନସିକ କଲି। ତା ପୂର୍ବବର୍ଷ ମୋ ପିଲାର ଦେହ ଟିକିଏ ସୁସ୍ଥ ହେଇଗଲା ଯେମିତି। ସେଠୁ ମୁଁ ମାଆଙ୍କର କଳସ ଯାତ୍ରା ସେଇ ବର୍ଷଠୁ ନେଇ ନଉଛି ଆଉ।
ହଁ, ଯାହା ହଉ ମା ମା ତୁମ ପୁଅ କୁ ଟିକେ ସୁସ୍ଥ କରିଦେଇଚନ୍ତି।
ତ ମାନେ ଜୀବନ୍ତ ଠାକୁର।
ହଁ, ଯେମିତି କୁହନ୍ତି, ଡାକିଲେ ମୋ ହୋ କହୁଛନ୍ତି ସେ ଜାଣିଛନ୍ତି ଆପଣଙ୍କ ଗାଁ ରେ ପୁରା ପ୍ରତ୍ୟକ୍ଷ ଭାବରେ ରହିଛନ୍ତି ନାଇଁ?
ଆଉ ମାଙ୍କ ବର ଆମର ତାରିଣୀ ମାଙ୍କର ତ ହୁଏ, ତାପରେ ଆମର ସୁ ନ୍ଦରେଇ ମା ବି ଗ୍ରାମ ଦେବତୀ ଯେ ତାଙ୍କର ବି ସେମିତି ଆମର ବଡ଼ ଆରମ୍ ଆଡମ୍ବରରେ ହୁଏ। ମିନିୟମ ଚାରି ହଜାର ପାଞ୍ଚ ହଜାର ଲୋକ ହୁଅନ୍ତି।
ସେଟା କେବେ ହୁଏ ସେ ଯୋଉ ଯ- ଯଜ୍ଞ ଟା।
ସେଟା ମାଘ ମାସ। ମାଘ ମାସ ମାଘ ସପ୍ତମୀରେ ହୁଏ।
ଆଜ୍ଞା।
ଅ, ଆଉ
ଯଜ୍ଞ କରନ୍ତି।
କଣ କହିଲେ?
ମୁଁ କହିଲି ସେଇ ଯଜ୍ଞ ଟା କେତେ ଦିନ ହୁଏ? ନାହିଁ ଗୋଟେ ଦିନରେ ସେ
ନେ-ହଁ, ସେ ସେଇ ଗୋଟେ ଦିନ ହୁଏ ଗୋଟେ ଦିନ। ଗୋଟେ ଦିନ ତ ଏତେ ଲୋକ ହୁଅନ୍ତି ମାନେ କହିବାର ନାହିଁ। ଆଉ ଦି ଦିନି ତାପରେ ଆମର ବଡ ଗାଁ, ଆଉ ପାରିଲେ ହବନା ଆଉ। ପିଲାମାନେ କେତେ ଆଉ ଇଏ କରିବେ? ହୁଁ, ଯଜ୍ଞ ଥିବ ଆଠ ଦିନି ଏଇ କି ମାସେ ଥିବ ପିଲାମାନେ ସବୁ ଏଇ ଯୋଉ ହୁଁ, ନିମନ୍ତ୍ରଣ ପତ୍ର
ହ
ନେଇକି ସବୁଆଡେ ଦେଇକି ଆସନ୍ତି। ତାପରେ ମାଆଙ୍କ ପାଇଁ ଏଇ ଭୋଜି ଉଁ, ଠାକୁରଙ୍କର ହବ। ଆଉ ହଉଛି ସେଥିପାଇଁ କାଠ ପାଠ ହଣାହଣି କରିବେ। ସଜାସଜି ସବୁ ଯୋଉ କରିବେ ମଣ୍ଡପ, ଆଉ ଆମର ତିନି ଚାରି ଜଣ ବ୍ରାହ୍ମଣ ଆସିବେ। ଯୋଉ ଦିନ ଯଜ୍ଞା ହବ ତା ପୂର୍ବଦିନ ସନ୍ଦିର ଅଙ୍କୁରରୋପଣ ହବ। ଆଉ ଦିନ ସାରା ଏ ରାତି ସାରା ସଜାସଜି ପିଲାମାନେ କରିବେ। ଉଁ, ଗୋଟେ ଦିନ ପ-ପ-ଯଜ୍ଞ ହୁଏ କିନ୍ତୁ।
ଆ, ସେଠି ବିି ସେମିତି ଦି ଟାଇମ୍ ଭୋଜି ସା- ନେ-ଗାଧୁଆ ବେଳେ ଭୋଜି କରିବା। ଯୋଉଦିନ ମାଆଙ୍କର ଯଜ୍ଞ ସେଦିନ ଆମ ଗାଁରେ କାହା ଘରେ ଚୁଲି ଲାଗେନି।
ଯାହା ହଉ ସମସ୍ତେ ମିଶି ପ୍ର- ମାନେ ଗ୍ରାମବାସୀ ପ୍ରସାଦ ଏକାଠି ଖାଆନ୍ତି ଆଉ।
ହଁ।
ଆ, ହଉ ଆପଣ ମାନଙ୍କୁ ଏମିତି ମା ଘଣ୍ଟ ଘୋଡେଇ ରଖିଥାନ୍ତୁ, ସବୁବେଳେ ଆପଣ ମାନଙ୍କ ତୋମ ଗାଁର କୌଣସି କିଛି ମାନେ କୁହନ୍ତିନି ଅକାଳ ମୃତ ନ ବାସୁ ଗ୍ରାସ କରୁ। ସବୁବେଳେ ମା ଘଣ୍ଟ ଗୋଡେଇକି ସେମିତି ରଖିଥାନ୍ତୁ।
ଆମ ଗାଁ ର ଚାରିପଟରେ ଠାକୁରଣୀ ଅଛନ୍ତି। ଆମ ଗାଁକୁ ମା ଠାକୁରାଣୀ ଆମକୁ ଜଗି କି ରହିଛନ୍ତି। ତ ଗାଁ ଚାରି ପାଖ ଏମିତି କ କୌଣସି ଗାଁ ରେ ନାହାନ୍ତି। ଆମ ଗାଁ ରେ ଯେମତି, ଆମର ସବୁ ଗାଁରେ ତ ଗାଁ ମଝିରେ କି ମା, କି ଶିବ ହଉ, ଜଗନ୍ନାଥ ହଉ ରହିଥାନ୍ତି। କିନ୍ତୁ ଆମର ଗାଁ ଚାରି ପାାଖ ହିଁ ରହିଛନ୍ତି। ଏପଟ ରେ ସୁନ୍ଦରେଇ ମା ରହିଛନ୍ତି। ତାପରେ ଗାଁ ର ସ ପ୍ର ପ୍ରଥମରେ ମା ତାରିଣୀ ରହିଛନ୍ତି। ଶେଷରେ ମା ସୁନ୍ଦୁରେଇ ତାପରେ ଏପଟେ ଆମର ଦୃଯ୍ୟୁନେଇ ଆଉ ବିଲେଇ ଶୁଣି ବିଲେଇ ଶୁଣି ଯିଏ ଆମର ବିଲରୁ ସେ ମାଆଙ୍କୁ ପାଇଥେଲେ। ଏ ଗାଁରେ ଜଣେ ସେ ବଡ଼ ବାପା ହିସାବ ହେବେ ନା ଜେଜ ହିସାବ ହେବେ ସେ ବିଲରେ ହଳ କରୁଥିଲେ। ହଳ କଲା ଭି ତରେ ସେ ଲଙ୍ଗଳ ବାଜିକି ବିଲରୁ ସେ ଠାକୁରାଣୀ ବାହାରିଲେ।
ହଁ।
ଆ ସିଏ ଆଣିକି ସେଇଠୁ ଆମର ଆମ ଜେଜ ଲଗେଇଥିଲେ ଗୋଟିଏ ବର ଓସ୍ତ ଲଗେଇକି ବିଭାଘର କରିଥିଲେ। ସେ ସେ ଯୋଉଁ ଆମ ଗାଁ ଲାଷ୍ଟବେଳକୁ ସେ ଏଠି ଲଗେଇଥିଲେ। ସେଠି ଲଗେଇଲା ପରେ ସେ ଯିଏ ବିଲରୁ ପାଇଲେ ଯୋଉ ଠାକୁରଙ୍କୁ ସେ ଆଣିକି ସେଇଠି ଥାପନ କଲେ। ସ୍ଥାପନ କରେ ଯେମିତି ସେଇଦିନଠୁ ନା ତାଙ୍କର ବିଲେଇଶୁଣି ବିଲେଇଶୁଣି ରହିଲା ଆଉ ସେଠୁ ମା ବି ସପ୍ନେଇଲେ ତାଙ୍କୁ ସପ୍ନରେ କହିଲେ। କହିଲାଠୁ ସେ ମା ତ ସେଇଦିନଠୁ ରହିଲେ ବିଲୁଇଶୁଣ ମା। ଆଉ ବର ଓସ୍ତ ମୂଳେ ଆମ ଜେଜେ କରିଥିଲେ। ବର ଓସ୍ତ ଗଛ ଲଗେଇକି ବିଭା ଘର କରିଥିଲେ। ସେ ବରଗଛ ଓସ୍ତଗଛ ପାଖରେ ରହିଛନ୍ତି। ଆଉ ସେଠିବି ଏଇ ଯୋଉ ବସା ଉଠା ସେଠି କରୁଛନ୍ତି। ବର ଓସ୍ତ ଗଛ ଟା ବଡ଼ ହେଇଥିବାରୁ ତା ଚାରିପାଖ ଚାନ୍ଦିନୀ ଗୋଟିଏ କରିଦେଇଛନ୍ତି। ଯୋଉ ପଥର ଫଥର ଦେଇକି। ଆ ସେଇଠି ସେତ ରାତିରେ କଣ ଗାଧୁଆ ବେଳେ କଣ ଏଇ ଲୋକ ସବୁ ବଷା ଉଠା ପୁ- ପୁରୁଷ ଲୋକ ସବୁ ଏକି ବୁଦ୍ଧ ବୁଦ୍ଧ ଲୋ କ ସବୁ ବସିକି ତାସ ଫାଶ ଖେଳନ୍ତି। ଆଉ ଏବେ ଏଇ ପୁଣି ଜଣେ ସେଇ ଏଇ ଗ୍ରାମରୁ ଜଣେ ଆମର ଦିଅର ହିସାବ ହେବେ ଏଁ ସେଇ ଉଁ ଠି ଠାକୁର ମା ଶ ଏଇ ଶନିଦେବଙ୍କୁ ସ୍ଥାପନ କରିଛନ୍ତି।
ହୁଁ।
ଏଇ ଗୁରୁବାର ଦିନ ତାଙ୍କର ପ୍ରତିଷ୍ଠା କରିବେ ଦି ହଜାର ଲୋକଙ୍କ ପାଇଁ ଖାଇବା ପିଇବା କରିଛନ୍ତି। ଆଉ ସମସ୍ତି ଙ୍କ ଘରେ ଘରେ ବୁଲିକି କହିଛନ୍ତି।
ହଁ, ଯା ମାନେ ସବୁ ଦେବା ଦେବି ଆପଣଙ୍କ ଉପରେ ସନ୍ତୁଷ୍ଟ, ଆପଣଙ୍କ ଗାଁକୁ ମାନେ କାହାର ମାନେ ନଜର ନ ଲାଗିବ ମା ମାନେ ରହିଛନ୍ତି, ଆପଣଙ୍କୁ ଘଣ୍ଟ ଘୋଡେଇକି ରଖିଛନ୍ତି।
ହଉ ଆଉ ମୁଁ ବାନ୍ଧବୀ ଯାଆନ୍ତୁ କଣ କରିବେ ସକାଳ କାମ। ଆଉ ମୁଁ ଏବେ ଟିକେ ରଖ ହୁଛି ଆଉ ଯାଏ ଟିକେ ପିଲାମାନଙ୍କୁ ଗାଧୁଆ ପାଧୁଆ କରିଦେବି ସମସ୍ତେ ପୁଣି ବିଦ୍ୟାଳୟ କୁ ଯିବେ।
ହଁ ହଁ ହଁ ଯାଆନ୍ତୁ ଆଜ୍ଞା ରହିଲି ପ୍ରଣାମ।
ପ୍ରଣାମ। ସେ